ହ୍ୟାଲୋ
ହଁ ଭାଇ କଣ କରୁଛ?
କଣ କରିବା ଏଇ ଟିକେ କମ୍ପ୍ୟୁଟରରେ ବାଡ଼ଉଛି ଆଉ
ହଉ କୁଆଡେ ବୁଲା ବୁଲି କୁଆଡେ ଯାଇଥିଲ?
ଏଇ ରଜରେ ତ ବୁଲିବାକୁ ଇଚ୍ଛା ଥିଲା ଆଉ ରଜ ରେ ବୁଲି ହେଲାନି ଆଉ
କି କଣ ହେଲାକି ରଜରେ ବୁଲି ପାରିଲନି?
ଏ ଜଣେ ଆମର ଜାତି ଭାଇରେ ଜଣେ ଏଜେଡ ଲୋକ ଡେଥ ହେଇଗଲା।
ଓହୋ ମାନେ ଅଣଶୁଧିଆ ହେଇଗଲା ନାଇଁ କି
ହଁ ଅଣଶୁଧିଆ ହେଇଗଲା।
ଅହ ସରି ନଥିବ ତ ଯୋଉ ଅଣଶୁଧିଆ ଶୁଧିକ୍ରିୟା
ନାଇଁ ରଜ ସରିଲା କୋଉ ବାରେ ମଙ୍ଗଳବାରେ ସରିଲା ନା
ହଁ
ହଁ ହଁ ହଁ ମଙ୍ଗଳାରେ ମଙ୍ଗଳାରେ ସରିଲା ତାପରେ ଅ ସୁଧିକାମ ସଇିଲା। ଦଶ ନଅ ପହିଲା ଗୁରୁବାର ଦଶ ପହିଲା ଶୁକ୍ରବାର ଶନିବାର ଏଗାର ପଇଲା।
ଓହ ଏଇ ଯୋଉ ଶନିବାର ଗଲା ସେ ଶନିବାର ଦିନ ସବୁ ସରିଗଲା।
ହଁ ହଁ ସଇଲା।
ହୁଁ ମାନେ ରଜଟା ପୁରା ବୁଲି ପାଇଲନି
ପୁରା ବେକାର ଆଉ
ପୁରା ବେକାର ପିଠାପଣା ବି ଘରେ ବି କରି କିଛି କରିନଥିବ। ତେଣିକି ଯାହା ପଡୋଶୀରେ ଯାହା ଯିଏ ଯାହା ଦେଇଥିବ ଖାଇଥିବେ।
ହଁ ଜଣେ ଆଣିକି ଦେଇକି ଗଲେ କହିଲେ ମାନେ ଦେଇକି ଗଲେ ଖାଇଲୁ ତାକୁ ଆଉ ସେଇ ଗୋଟେ ଦିନି ଆଉ
ଅ ହଁ
ଆଉ ଖାଇବା ଆଉ ଏ ବଷ ଟିକେ ଏମିତି ଭାବିନଥିଲି ଭାବିଥିଲି ଟିକେ ବୁଲାବୁଲି କରିବା କୁଆଡେ ଯିବା ଗୋଟେ ଦେଖିଲା ବେଳକୁ ହେଲାନି ଆଉ
ହଁ ରଜ ପୂର୍ବରୁ ଗଲେନି କି ରଜ ପରେ ଗଲେ ପୁରା ରଜରେ ହିଁ ତାଙ୍କର ହବାର ଥିଲା।
ବାସ୍ ବାସ୍ ବାସ୍ ନା ପ୍ରାୟ କାନ୍ଦେନା ଶୀତ ଦିନେ ବେଶୀ ଟିକେ ଯାଆନ୍ତି। ଏଥର ଟିକେ ଖରା ଦିନେ କେମିତି କଁ ପଳେଇଲେ କେଜାଣି?
ହଁ ଶୀତ ଦିନେ କିନ୍ତୁ ମୁଁ ଜାଣିଛି ବହୁତ ମାନେ ଏଯେ ହେଇ ବୟସ୍କ ଲୋକମାନେେ ଯାଆନ୍ତି।
ଆଉ ତାପରେ କଣ କରିବା ଆଉ ଦେଖୁଛୁ ତ ଆଗରେ ଲୋକ ଯାଉଥିବେ ଗାଡିରେ ବୁଲୁଥିବେ ଗାଡି ଧରିକି ବୁଲୁଥିବେ କଣ କରିବା
ହୁଁ ଭଲ ଲାଗିବନି ତାଙ୍କୁ ଦେଖିକି ମୁଁ ବି ବୁଲିଥାନ୍ତି ନହେଲେ କୁଆଡେ ଯାଇଥାନ୍ତି ଏଞୟ କରିଥାନ୍ତି।
ତାପରେ ସାଙ୍ଗ ପିଲା ସବୁ ଡାକୁଥିଲେ କହିଲେ ଆସେ ପଛିିକା ବୁଲାବୁଲି ତ କୁଆଡେ ବୁଲାବୁଲି ପାଇଁ ବୁଲାବୁଲି କରିହବନି, ଯୁଆଡେ ବି ଗଲେ ମନ୍ଦିର, ଆଉ ଯାଇ ଯାଇ ପଳେଇଯିବ। ଆଉ ଏମିତି ତ ନାଇଁ କୁଆଡେ ଆଉ ଏଠିକି ବୁଲାବୁଲି ପାଇଁ, ଯୁଆଡେ ଯିବ ମନ୍ଦିର ଆଉ। ଏପଟେ ଏ ବୁଲାବୁଲି ତ କରିପାରିବନି। ଆହୁରି ଡାକିଲେ, ଭୋଜି କଲେ, କହିଲେ ଆସୁନ ଖାଇଦବୁ, ଲୁଚିକି ଖାଇଦବୁ, କେହି ଜାଣିପାରିବେନି। ମୁଁ କହିଲି, ପାଗଳ ହେଲା ନା କଣ? ତାପରେ ସିଏ ଭୋଜି କରି ଖାଇଲେ। ମୁଁ ଆଉ ଖାଇହେଲାନି ଆଉ।
ହଁ, ଆଇଁଷ ବି ଖାଇହବନି ନା ସେଥିରେ, ସାଧା ବରଂ ଖାଇ ହେଇଯିବ। ସାଧା ଯାହା ହେଲେ ଚଳିବ। କିନ୍ତୁ ଆଇଁଷ ଟୋଟାଲି ଖାଇ ହେବନି।
ସାଧାର ତ ମାନେ ପିଆଜ ରସୁଣ ପଡିବନି, ତମେ ଟା ସେ ଯୋଉ ଡାଲି ଯୋଉ ଘୋଟା ହବନାଇଁ ସେଥିରେ ଟୋ ଟାଲି ନର୍ମଲି ହିଁ ଖାଇବ। ସେ ଯଉ ଅ ସାତ ଦିନ, ଆଠ ଦିନ ଖାଇବା ପୁରା ପାଟି ପୁରା ଅବାଗିଆ ଲାଗିବ।
ହଁ, କଞ୍ଚା ଲଙ୍କା ବି ଖାଆନ୍ତିନି ନା କଣ, ଲଙ୍କା ବି ଖାଆନ୍ତିନି।
କିଛି କିଛି ମ ମାନେ ମସଲା ଉପରେ କିଛି ପଡିବନି।
ତେଲ ବି ପଡିବନି।
ହଁ, ହଁ, ତେଲ ବି ପକେଇବ। ପୁରା ଫୁଟା ହବ।
ପୁରା ଉଁ
ତ ତ ଖାଇଯୁଅ ନା, ।
ହଁ, ହଁ।
ଆଉ ତ ଏଇକର ଅଛି।
ନଅ ଦିନ ପରେ ଯାଇକି ଦଶ ଦିନ ବେଳକୁ ସବୁ ପଡେ। ଦଶ ଦିନ ଯୋଉ ରାତିରେ ଯୋଉଟା ହୁଏ, ସେଇଥିରେ ସବୁ ପଡେ।
ଏ ନଅ ଦିନ ମାନେ ଫାଷ୍ଟ ଦିନରୁ ଆଠ ଦିନିଆ ଏତେ ତମେ ଘରେ ମାନେ କିଛି ସେମିତି କିଛି ଖାଇବନି। ଖାଲି ସେଇ ନର୍ମାଲ ଖାଇବ? ନଅ ଦିନ ସେମାନେ ତାଙ୍କୁ ସିଏ ଡାକନ୍ତି, ତାଙ୍କ ଘରେ ଖାଇ ଖାଇବାକୁ ଦିଅନ୍ତି। ହେଲା କିି? ଆଉ
ହଁ।
ଦଶ ଦିନ ତାପରେ ଏଇ ଯୋଉ ଯାଇକି, ପୋଖରୀରେ ଯୋଉ ଶୁଧି ହୁଅନ୍ତି। ତାପରେ ଆସିକି ସିଏ ତମକୁ ପୁରୀ ଖାଇବ, ପୁରୀ ଆମର ଏବେ ପୁରୀ ଦେଲେଣି। ପୁରି ତରକାରୀ ଦେଲେ। ତାପରେ ସେଇ ଦଶ ଦିନ ରାତିରେ ବି ସେ ଡାକିକି ଦେବେ ଭାତ ଖାଇବାକୁ, ତାପରେ ଏଗାର ଦିନ ସରିଲେ ଯାହା ଖାଇବ ଆଉ।
ଓ ହୋ। ନା ଆମର ବି ଏବେ ନଅ ଦିନରେ ବି ପୁରି କରିଦଉଛନ୍ତି, ନଅ ଦିନ ରାତିରେ।
ନଅ ଦିନ ରାତିରେ?
ହଁ, ସେ ଯୋଉ ଉଁ ତାଙ୍କର ଯୋଉ ପରମ୍ପରା ହିସାବରେ ଯାହା କରିଥିବେ, ସେଟା ଅଳ୍ପ ଟିକେ ଟିକେ କରି ଖାଲି ଦେଇଦେବେ।
ନଅ ଦିନ।
ହଁ, ନଅ ଦିନ ରାତିରେ, ନହେଲେ ନଅ ଦିନ ରାତିରେ ପୁରି ଫୁରି କରିକି ଏମିତି ସବୁ ଦିଅନ୍ତି। ଏକଡ ହେଇଗଲାଣି ଆମର।
ନା, ଖାଇବା କଥା ନୁହଁ।
ହଁ, କିନ୍ତୁ ଚାଲିଛି ତ ଖାଉଛନ୍ତି ଲୋକ, କରୁଛନ୍ତି ଆଉ। ତାପରେ ଦଶ ଦିନ ଯୋଉ ଆମର ଆସିଲା ପରେ ଗୋଟେ ଯୋଉ ଇଏ ହେଇକି ସେଦିନ ଦିନରେ ବି ପୁରୀ ଦେବେ। ହଁ ସୁଧି ହେଇକି ଆସିଲା ପରେ। ଆଉ ରାତିରେ ତ ଆମର ନର୍ମାଲ ଯୋଉ ଯାହା ହେଇଥିବ ସବୁ ତାଙ୍କ ଘରେ ଯାହା ଭାତ ଭାତ ଏଇ ସବୁ ଯାହା ହେଇଥାଏ, ସେଟା ହେଲାପରେ ତାଙ୍କେ ରା ଏଗାର ଦିନ ତ ଭୋଜି।
ଏଗାର ଦିନ ଭୋଜି, ବାର ଦିନ ବି ଆମର ଗୋଟେ ଭୋଜି ଦିଅନ୍ତି। ଯାହାର ହେଇଥିବ ହଁ ଗୋଟେ କଣ ବାରପତ୍ର ଗୋଟେ ଦିଅନ୍ତି, ମାଛ ଭାତ ଗୋଟେ କରନ୍ତି।
ହଁ ସେଇଦିନ ଆମିଷ ଖାଆନ୍ତି।
ହଁ ସେଇଦିନ ଆମିଷ ଖାଆନ୍ତି, ସେ ଯୋଉ ବାର ପଡୁଛି ପଡୁ।
ହଁ ସେଟା ଅଛି ଆମ ଆଡ଼େ ଅଛି।
ହଁ ସେ ପରମ୍ପରା ଅଛି କି ଆମର ଅଁ ଯୋଉ ଯୋଉ ବାର ପଡୁଛି ପଡୁ କିନ୍ତୁ ଆଇଁଷ ଖାଇବାର ଅଛି, ଆମ ଏକଡ଼େ ଚାଲିଛି।
ଏଇଆ, ରଜଟା ପୁରା ବର୍ବାଦ ହେଇଗଲା। ଯାଇପାଇଲନି କୁଆଡେ ବୁଲିଗଲ, ନୂଆ ପ୍ୟାଣ୍ଟ ସାର୍ଟ କରିଥିଲ ନା?
ନାଁ ଆମର ମାନେ ରଜ ଥିଲା ରବିବାର ନା ତ ସିଏ ଶୁକ୍ରବାର ଦିନ ହିଁ ମାନେ ଏମିତି ହେଲା।
ଓହୋ।
ହଁ ତାପରେ
ଦି ଦିନ ପୂର୍ବରୁ
ହଁ ସେଇତ ଯାହାହେଲେ ରଜ ଗୋଟେ ଦିନ ପୂର୍ବରୁ ପ୍ୟାଣ୍ଟ ସାର୍ଟ ହେଇଥାନ୍ତା ହେଲାନି ଆଉ।
ହଁ, ହଁ।
ପଇସା ବଞ୍ଚିଗଲା ଆଉ।
ଯାହଉ ଭଲ ନା।
କଣ ବାଣ ଫୁଟୁଛି ତମର?
ଯୋଉ ବାହାଘରିଆ କହୁନୁଥିଲି ନା? ଏ ପ୍ରବଳ ବାହାଘର, ତିନି ଚାରିଟା ଖଣ୍ଡେ ବାହାଘର ଆମ ଏକଡେ।
ହଁ ଆଜି ବାହାଘରିଆ ଅଛି।
ଆଉ ବାଣ ଫୁଟୁକି ପୁରା ପ୍ରବଳ ଫୁଟୁଛି।
ଏବେ ଖରାଦିନ କେମିତି କିଆଣି ବାହା ହଉଛନ୍ତି?
ଯାହାର ପ୍ରସ୍ତାବ ଲାଗିଲା କି, ଏବେ ତ ପ୍ରାୟ ଲଭ୍ ମ୍ୟାରେଜ୍ ହେଇଯାଉଛି, ଭଲ ପାଇବାରେ ବାହାଘର ବହୁତ ହେଇଯାଉଛି।
ହଁ ଯାହାହେଲେବି ଖରାଦିନ ମାନେ ଏତେ ମତେ ଭଲ ଲାଗେନି। କଣ ଖରାଦିନେ ସେଇ ଝାଳ ମାଳ ହେଇକିି କଣ ଇଏ
ଖରାଦିନେ ଯିଏ ଦିନରେ ମ୍ୟାରେଜ୍ କରୁଥିବ ତାର ଅଧିକ କଷ୍ଟ।
ସେ ପୁଅ ଝିଅ ଯୋଉ ମେକପ୍ ଲଗେଇଥିବେ ସେ ଘଣ୍ଟାକରେ ଛା, ବା ମାନେ ସବୁ ବୋହିଯିବ।
ମାନେ ବାହାଘର ସରୁ ସରୁ ଝିଅର ମେକପ୍ ବୋହି ଯାଇଥିବ।
ସେଇ ସବୁ କଥା, ମୁଁ କହିବ କାଇଁ ଏଉରା ସବୁ କରନ୍ତି।
ହ
ଆଉ ତାପରେ ଏ ଶୀତ ଦିନ ବି ଏତେ ଲଗ୍ନ ଆଉ ରହୁନି କାହିଁକି ଶୀତ ଦିନେ ନହେଲେ ବହୁତ ଲୋକ ଖୋଜନ୍ତେ।
ହଁ।
ଶୀତ ଦିନେ ରଗ୍ନ ନାଇଁ ତାପରେ ଧୀରେ ଧୀରେ ଏଇ ଖରାଦିନେ ବର୍ଷା ଦିନ ହେଲେ ସବୁ ବାହାଘର ଆଉ।
ହଁବା ଆଉ କେତେ କି ଆଉ ମାସଟେ ଜମା ବାହାଘର।
ହଁ ଠିକ ଠିକ ତାପରେ ନା ନା ବ ବାହାଘର ଅଛି ନା ଆହୁରି ଅଛି ଦିଇ ତିନି ମାସ ଲଗ୍ନ ଅଛି ନା କଣ।
ଆ ଜବ ତ କଲଣି ବାହା ହେଇ ପଡ଼।
ନାଇଁ ମ ବା ହୋଉଚି।
ଆଉ କୋଉଠି ଦେଖିଚ ନା ନାଇଁ?
ନା ସେମିତି କିଛି ନାଇଁ।
ଆଉ
ଆମର ସବୁ କରିଦେଇଛନ୍ତି ନା ଆମର ଉପର ଭାଇ ମାନେ ସବୁ ଦେ ଖା ଦେଖି କରି କରିଦେଇଚନ୍ତି। ମୁଁ ଏକା ମାନେ ସବୁ ଲଭ ମ୍ୟାରେଜ ଆମର।
ଏ ଭାଇ।
ମୁଁ ଏକା ବଳି ପଡ଼ିଯାଇଚି।
କେତେ ଭାଇ ତମେ?
ମୁଁ ଭାଇ ଜଣେ।
ମାନେ ବଡ଼ ଭାଇ?
ହଁ।
ଓ ସିଏ ବାଆ ହେଇଯାଇଛନ୍ତି ନାଇଁ।
ହୁଁ।
ଆଉ ତ ଆଉ ମାନେ ତମଇ ଖାଲି ଦି ଭାଇ?
ହଁ।
ହ ଭଲ ଦି ଜଣ ତ ଆଉ କଣ ଅସୁବିଧା ଅଛି? ବଡ଼ ଭାଇ ବଡ଼ ଭାଇ ତ ବାହା ହେଇଛନ୍ତି ଆଉ ଟେନସନ୍ କ ତମେ ଲେଟ୍ରେ ବାହା ହେଲେ କିଛି ଅସୁବିଧା ନାଇଁ।
ହଁ।
ଆଉ ତାପରେ କଣ ଅଛି? ଟିକେ ମାନେ ଭଲ ଭଲସେ ରୋଜଗାର ହେଲା ପରେ ତାପରେ ଯାଇଙ୍କି ମାଇଣ୍ଡ ମେକପ କରିବ।
ହଁ।
ଆଉ ଏୟା କଥା।
ହ ପାଗ ଏବେ କେମିତି ଅଛି ତ ଆପଣ ତମ ଘର ଆଡ଼େ?
ହଁ ଟିକେ ପବନ ଦଉଛି ନତା ଖଲୁଚି ପବନ ଟିକେ ଦୋଉଚି ଭଲ ଲାଗୁଚି।
ବର୍ଷା?
ବର୍ଷା ନାଇଁ ମ ଭାଇ ଖରା ହେଇଚି ବର୍ଷା ନାଇଁ।
ଆମ ପଟେ ଉଠେଇଚି।
ଓହୋ।
ସୁଲସୁଲ ପବନ ଦୋଉଚି କଣ ହବ ଠିକ୍ ନାଇଁ।
ମୋର ଗୋଟେ କଥା ପଚାରିଥିଲା ତ ତମ ଲାଇନ ଉପରେ ତମର ଅ ମାନେ କଣ କେତେ ମାନେ ସିଷ୍ଟମ କଣ ରୋହୁଚି ମାନେ ଯୋଉ ଦୋଉଚ ପଇସା? ତାର କଣ କେମିତି ସିଷ୍ଟମ୍ ରହୁଛି?
ଆମର କିଛି ରଖିବା ପାଇଁ ପଡିବ ଆମର ମେନ୍ ବେଶୀକି। ଅ ମାନେ। ଲାଇନ୍ ଲଗୋଉଚି ସୁନା ଦେବେ ନେବେ ପଇସା।
ମାନେ ସୁ ସୁନା ତ ଇଏ ବାଲା ନଉଚନ୍ତି ନା। ଏଇ ଯୋଉ ମାନେ ତମର ସୁନା ନା ଡାଇରେକ୍ଟ ଖାଲି ପଇସା ଦିଅ?
ନା ନା ସୁନା ନେଇକି ପଇସା।
ତାହେଲେ ତ ରିକୋଭରି ଟାଇମ୍ ରେ ତମର ଏତେ ଅସୁବିଧା ହେଉନଥିବ।
ନାଇଁ ନାଇଁ ରିକୋଭରି ଟେନସନ୍ କିଛି ନାହିଁ। ହଁ ପିଲା ବୁଲୁଛନ୍ତି ପିଲା ବୁଲିବେ ଆମର ବି ପିଲା ବୁଲୁଛନ୍ତି। ଏ ମାନେ। ଆ ଯୋଉ ରିକୋଭରି ପାଇଁ କମ୍ପାନୀ ଦବ ନା ପିଲା ଯାହା ବି ହେଲେ। କିନ୍ତୁ ପ୍ରେସର କମ୍ ସେଥିରେ।
ଆରେ ବହୁତ୍ କମ୍ ପିଲା ଥିବେ।
ହଁ।
ସିଏ ମାନେ କଣ କ ମାନେ ଯୋଉଟା କୁହନ୍ତିନି ଅ। ତି ଦରକାର ପଡ଼ିଲେ ଯାଇକି ଯିବେ ନହେଲେ ନାହିଁ ଯିବେନି।
ହଁ।
ନହେଲେ ତ ତାଙ୍କ ଜିନିଷ ତମ ପାଖରେ ରହିଲା ନା ତ ସେଟା ତାହାର ମୂଲ୍ୟ କଣ କମ୍ କି। ସୁନା ର।